ହାଲୋ।
କଣ କରୁଚ?
ଏଇତ ବସିଚି ଲୋ ଝିଅ ଆଉ।
ଓ ହ କଣ ରୋଷେଇ ଆଜି?
ଆ ଆଜି ଆମର ତ ପଖାଳ ଭାତ ଛୁଆ ଖାଉଚନ୍ତି। ଆଉ ଅଣ୍ଡା ଭାଜି ଦେଇଥିଲି ପୁଅ ଖାଇଥିଲା। ଆଉ ପୁଣି ଅଣ୍ଡା ଭଜା ଅଛି ଝିଅ ନାଗି, ଆଉ ଶାଗ ଭା ଯିମି ଆଉ ଖଡା ଆଳୁ ତତେଇମି ଆଉ। ଆଉ ବାଇଗଣ, ବଡି, ଆ ବିଲାତି ଆଉ ଛେଚା କରିଦେବି। ପଖାଳ ଭାତ ତ ଖାଉଚୁ ଆଉ ଗରମ ହଉଚି ଲୋ ଝିଅ ପ୍ରବଳ। ଆଉ କଣ କରିବା ପଖାଳ ଭାତ କୁ ଏଇ ସବୁ ଆଉ।
ଖରା ବେଳେ କେମିତି ସୋଉଚ? ଖରାବେଳେ
ହଁ ସେମିତି ଶଉଚୁ ଆଉ କଣ କରିବୁ ଆଉ ଖରା ଦିନ ଆଉ ସହି ବାକୁ ପଡିବ ଆଉ ଆଉ ଫ୍ୟାନ ବୁଲୁଚି ଥଣ୍ଡା ଲାଗୁଚି ଘର। ଆଉ ସଉଚୁ ସେମିତି ଆଉ। ତାପରେ ବାଡିରେ ଆମର ଆମ୍ବ ଗଛ, ପଣସ ଗଛ ଏସବୁ ବାଡିରେ ଅଛି ଗରମ ହେଲେ ବାଡିଆଡେ ଟିକେ ବୁଲି ଆସୁଛୁ। ଭଲ ଲାଗୁଛି ଖରା ବେଳେ।
ଘର ତାତି ଯାଉଥିବ।
ହଁ, ଉ। ଖରା ଯେମିତି ହଉଛି ତାତିିବ ନେଇାଇନା ଏ ଯୋଉ କୋଠା ଘର ଆଉ ଥଣ୍ଡା ଲାଗିବ କି ମାଟି ଘର ସେମାନେ କଣ ଏଇ ଘର ହବ।
ଆଗରୁ ଟିକେ ମଝିରେ ବହୁତ୍ ଜୋରେ ଖରା ହଉଥିଲା କମି ଯାଇଥିଲା ପୁଣି ହେଲାଣି।
ହଁ, ବା। ଏ ବର୍ଷ ରଜରେ ବହୁତ୍ ଗରମ ହବ ଲୋ ଝିଅ ବର୍ଷା ନହେଲେ ଏତେ ଗରମ ହବ ଛୁଆ ରଜ କରି ପାରିବେ ନେଇ। ବୁଲି ପାରିବେନି ବାହାରକୁ ବୁଲାବୁଲି କରିବାକୁ ଯାଇପାରିବେ ନାହିଁ। ଏମିତି ଖରାରେ କେମିତି ପଦା ବାହାଘରକୁ ଯିବେ।
କାଲି ସଖାଳେ ଭଲ ପାଗ ଦେଇଥିଲା।
ହଁ, ଅ।
ଆଜି ବହୁତ୍ ଖରା ରେ ଦେଖୁନ କେତେ ଜୋରରେ ହେଲାଣି।
ହଁ ବା ଖରା ହଉଚି ଆମର ତ ବାହାର ଟା ଆ ପୁରା ଖରା ପଡୁଛି। ଆଉ କିଛି କାମ କରି ହଉନେଇ ବାହାରେ ଆଉ। ଚାଲ ବୁଲ କରି ହଉନି ଆଉ ଏଇ ଘରେ ପା ଫ୍ୟାନ୍ ଦେଇ ବି ଟିକେ ବସିଛି।
ରୋଷେଇ ତାହେଲେ କରି ସାଇଲଣି?
ହଁ ସରିଲାଣି। ଆଉ ଟିକେ ଖାଲି ଶାଗ ଟିକେ ଗରମ ଗରମ ଖଡିକି ଖାଇବା ଆଉ। ଥଣ୍ଡା ହେଇଗଲେ ଶାଗ ଭ-ଭଜା ଭଲ ଲାଗିବ ନାଇଁ।
ଛୁଆମାନେ ଭଲ ପାଆନ୍ତି ନା।
ଛୁଆ ସେମିତି ଭଲ ପାଆନ୍ତିନି ଶାଗ ଖାଇବାକୁ। ଆଉ ଟିକେ ଟିକେ ପାଖକୁ ଦେମି ଖାଇବେ ଆଉ।
କୁ ଆ ଜୋ
ମୁଁ ଉ ଉ ଖାଇବି।
କହୁଛ।
ପଖାଳ ସାଙ୍ଗ କୁ ଶାଗ ଭଜା ଟିକେ ଭଲ ଲାଗେନି।
ଶାଗ କ ଭ
ହୁଁ।
ଓ ହୋ।
ଆ ଖାଇବା ଆଉ କୋଉଦିନଠୁ ଆଉ ଶାଗ ଟିକେ ଖଡି ନଥିଲି ଆଉ ଏଇ ଯୋଉ ଖରାରେ ଯୋଉ ଶାଗ ବୁଣିଥିଲୁ ଆଉ ଖରାରେ ସବୁ ପୋଡିଗଲାଣି ଲୋ ଝିଅ। ମୁଁ କହିଲି ଟିକେ ଖାଏ ଆଉ, ହଁ। ସବୁ ଏଟା ମଞ୍ଜି ଧରିଗଲା ତାପରେ ଏଗୁଡା ତ ପୋଡିଗଲାଣି ସବୁ ପାକଲା ପଡିଗଲାଣି ଶାଗ।
କି ସାଗ ଲଗେଇଥିଲ କି?
ଖଡା ଶାଗ ଲୋ ଝିଅ। ଆଉ କଣ ଶାଗ?
ଖଡ଼ା ଖାଇଲଣି ନା ଖାଇନ?
କାଲି ଦିଟା ଗଛ ଆଣିକି ତତେଇଥିଲି। ହେରା ଛୁଆ ଭଲ ପାଆନ୍ତି ନାଇଁ ମୁଁ ଏକା ଯାହା ଖାଏ। ହଁ ଆଳୁ ବାଇଗଣ ବଡି ସାରୁ ତା ସହିତ ଖଡା ମିଶେଇକି ମସଲା ଟିକେ ଦେଇକି ଏଇଁ କରିଥିଲି ଆଉ
ହଁ ଭାଜିଲା ଭଳିଆ?
ହଁ।
ହ ଆମୁକୁ ଟିକେ ଶିଖେଇ ଦିଅ କେମିତି କରନ୍ତି ମୁଁ କରିବି ସେଇଭଳିଆ।
ଆଉ ସବୁ ପରିବା ମିଶେଇକି ତା ସାଙ୍ଗରେ ଖଡା ମିଶେଇକି ଯେଉ ଟିକେ ଏ ଜିରା ସୋରିଷ ଆଉ ଅଦା ଆଉ ରସୁଣ ପିଆଜ ଟିକେ ମସଲା ବାଟିଦବୁ ତାପରେ ହଉଛି ପରିବାକୁ ସନ୍ତୁଳି ଦେଇକି ତାକୁ ସେ ମସଲା ଟିକେ ଦେଇଦବୁ ସେ ଟିକେ ଫୁଟିଗଲେ ପରିବା ସହିତ ମସଲା ସିଝିଯିବ ତାକୁ ଓଲଟେଇ ଦେଇକି ପଘାରି ଦବ ଆଉ କଞ୍ଚା ଲଙ୍କା ଆଉ କଞ୍ଚା ଲଙ୍କା ହଉ କି ଶୁଖିଲା ଲଙ୍କା ହଉ ତାପରେ ଜିରା ରସୁଣ ଦେଇକି ଟିକେ ଛୁଙ୍କ ଦେଇଦେଲେ ଆଉ ଭଲ ଲାଗେ
ରସୁଣ ଓ ଜିରା ଦିଆଯିବ?
ହଁ ଜୀ ଜିରା ଗୋଟା ଜିରା ଫୁଟଣ ଜିରା ଜିରା ସାଙ୍ଗରେ ଫୁଟଣ ହେଲେ ହବ କିନ୍ତୁ ଜିରା ଆ ଟିକେ ଦେଇକି ଗୋଟା ଜିରା ଆଉ ପଘାରି ଦବ ଭଲ ଲାଗିବ ଆଉ ଖାଇବାକୁ।
ଆଉ ସେଇଭଳିଆ ଦେଖିବା ମୁଁ କରିବି ଦିନେ ଭଲ
ଆଉ ପୁରା ଖାଲି ଜୁ କୁଯାକିଆ ହେଇଥିବ ସେଇଟା ଭଲ ଲାଗେ ଖାଇବାକୁ।
ଦେଖିବା କରିବି ମୁଁ ଦିନେ କେମିତି ଲାଗୁଛି? ଆଉ ତମେ ଆଇଁଷ ଖାଅ ନା?
ହଁ ହଁ।
ଆଉ କରୁଛ ନା ଆଇଁଷ ଆଇଁଷ କରୁଛ ନା?
ଆଉ ଅଣ୍ଡା ତ ଭାଜିଥିଲି ଆଜି ଛୁଆ ଖାଇଥିଲେ ଆଉ ରାତିକି ଦେଖିବା ଆଉ ମାଂସ ଆଣିକି କରିବେ ଆଉ ଛୁଆ ଖାଇବେ ଆଉ। ତାଙ୍କ ସହିତ ମୁଁ ଟିକେ ଖାଇବି।
ଆଉ ଆମ ଘର ଆଡେ କେତେବେଳେ ଆସୁନ?
ମୋର ତ ସବୁବେଳେ କାମ ଲୋ ଝିଅ ଆଉ ଦେଖିବା ସୁବିଧା ହେଲେ ଯିବା ଦିନେ।
ଏଇପଟ ଅ କେତେବେଳେ କୁଆଡେ ଯାଉଛ ଇଆଡ଼େ ଟିକେ ପଶି ଆସନ୍ତ ନା ଆଉ। ଆମୁକୁ ଟିକେ ଭଲ ଲାଗନ୍ତା।
ହଉ ଦେଖିବା ରଜରେ ଯିବା ଆଉ। ରଜ ତ ଅଛି ବୁଲି ଯିବା ପାଇଁ ରଜରେ ଟିକେ ଯିବା ବୁଲି ଆସ ଯିବା ତମ ଘର ଆଡେ ଆଉ ଡାକିଲୁଣି ଆଉ। ଆଉ ମୋ ପାଇଁ କଣ କରିଥିବୁ ଭଲ ଜିନିଷ?
ଜିନିଷ ତମେ ଆଗେ ଆସ ତମେ ତ ସେମିତି କହିଦଉଛ ଆଉ ଆସୁଛ ନା।
ଦେଖିବା ଆଉ ଛୁଆ ତ ରଜରେ ଏ ବୁଲିଯିବେ ସବୁ ବାହାରକୁ ପଳେଇବେ ଆଉ କୁ ଆମେ ଆଉ କଣ ରଜ ବୁଲି ଜିମୂ। ଘରେ ତ ଆମର ସବୁ କାମ କରିବାକୁ ପଡିବ। ଆଉ ବାହାରକୁ ବୁଲି ଯିବାକୁ ଆମକୁ ସମୟ କାହିଁ ଇଚ୍ଛା ବି ନାହିଁ ଆଉ କୁଆଡେ ବୁଲାବୁଲି କରିବା ପାଇଁ।
ଆଉ ଉ ଦେଖିବା ଡାକୁଛୁ ଯେତେବେଳେ ଆଉ ଯିବା ଦିନେ ତମ ଘର ଆଡେ। ବାପଘର।
ହଁ।
ହଁ ଲୋ ଝିଅ ଏବେ ଯାଇଥିନି ତ। ବୁଲିକି ଆସିଛି ଏବେ ଯାଇଥିଲି।
ଆଉ ବାପର ଆସନ୍ତି ନା ରଜୁକୁ ଶାଢୀ ଫାଡି ଧରିକି।
ହଁ ଆସନ୍ତି ରଜରେ ଆସିବେନି ନା। ତିନି ଦିନ ରଜ ଭିତରେ ଯୋଉ ଦିନ ହେଲେ ଦିନେ ଆସିବେ ଆଉ।
ହଁ।
ରଜ ଆମର ହେଲା ଗୋଟେ ମହାନ ପର୍ବ ଆଉ ଆସିବେ। ଆଣିକି ଶାଢ଼ୀ ମିଠା ପିଠା। ଆଉ ଏମିତି ଆଣିକି ଆସିବେ ଆଉ।
ଆଉ ପୁଅ କୁଆଡେ ଯାଇଛନ୍ତି?
ପୁଅ ନା ପୁଅ ପା ଏ ଖେଳିବାକୁ ଯାଇଥିଲା ଏବେ ହେଇତ ଆସୁଛି ଘରକୁ। ପଖାଳ ଖାଇ ଦେଇକି ଯାଇଥିଲା ଝିଅ ତ ପା ପାଠ ପଢୁଛି ଆଉ ତାର ପରୀକ୍ଷା ଅଛିଲୋ ଝିଅ ଆଉ। ବାର ତାରିଖ ତାର ପରୀକ୍ଷା। ଆଉ ସିଏ ସେଥିପାଇଁ ପଢ଼ୁଛି ବସିକି ଆଉ ପାଠ।
ଗାଧୋଇ ନଥିବେ।
ନା ତ।
ସିଏ ଗାଧୋଇବେ ଲେଟରେ।
ହଁ ପା।
ଛୁଆମାନଙ୍କ ପାଇଁ ଡ୍ରେସ୍ ଆଣିବାକୁ ବାହାରକୁ ଗଲଣି ନା।
ହଁ କାଲି ଯାଇଥିଲୁ। ଏଇ ପାଖରେ ଯାଜପୁର ଯାଇଥିଲୁ କିଣାକୁଣି କରିକି ଆସିଲୁ। କାଲି ଆସିଲୁ ରାତି ଦଶଟା ହେଇଗଲା।
ହଁ ଏତେ ଡେରି ହେଲା।
ଆମେ ଏଇଠୁ ଗଲୁ ଚାରିଟା ସାଢ଼େ ଚାରିଟା ହେଇଗଲା।
ଓହୋ ଡେରିରେ ଗଲ ଆଉ।
ଖରା ହଉଛି ନା ସକାଳୁ ଯାଇକି ଆସିହବନି ଯେ ଯେତବେଳେ ଆସିଲେ ବି ଲେଟ୍ ଯାହା ବି ହେଲେ ଏଗାରଟା ବାରଟା ହେଇଗଲେ ମାନେ ଖରା କାଟିବ। ଯେତେ ସକାଳୁ ଗଲେ ସେ ପ ଆମେ ଗଲୁ ଚାରିଟା ଆଳିଆ ଯିବା ଯାଇକି ପହଞ୍ଚିଲୁ ସେଠି ଛଅଟାରେ, ଛଅଟାରେ ପହଞ୍ଚିଲୁ କିଣାକଣି କରିକି ଆସିଲା ବେଳ ରାତି ଦଶଟା ହେଇଗଲା।
ଓହୋ।
ଆଉ ଦଶଟା ହେଇଗଲା
ଆସିକି ତ ଆଉ ରୋଷେଇ କିଛି କରିନଥିବ? ଘରେ କରି ଦେଇେଥିବି।
ନାଁ ମୁଁ ଆସିକି କଲି ନା।
ହୁଁ।
କିଛି କରିନଥିଲେ ମୁଁ ଜାଣିଚି ଯିବି ବୋଲି ମୁଁ ସେଇଥିପାଇଁ ଖାଲି ଚକୁଳି ପିଠା କରିଦେଇଥିଲି ବତୁରି ବାଟି ବୁଟା ଦେଇକି ଯାଇଥିଲି। ମୁଁ କଇଲି ଯ ଯଦି ଜଲଦି ପଳେଇ ଆସେ କଣ କରିବି କଣ ଲେଟ୍ ହେଲେ କି କରି କୁରା ଦେବେ କଣ। କର୍ଣ୍ଣ ଥିଲେ ମୁଁ ଆସିକି ପୁଣି ତରକାରୀ କଲି ଏପଟରେ ପିଠା କଲି ଖାଇକି ଶୋଇଲା ବେଳ ବାରଟା ହେଇଗଲା। ହଁ ହଁ ବା।
ଏଇ ଛୁଆଙ୍କ ପାଇଁ ଡେରି ହେଲା ଆଉ ବାହାରକୁ ଗଲେ ଡେରି ହବ ଆଉ।
ତାପରେ ଏ ଲାଗେ ବଜାର ଭିଡ ଥିବ ଦୋକାନ
ହଁ ବଜାର ବହୁତୁ ଯାମେ ଗାଡି ମାନେ ଗୋଟେ ଘଣ୍ଟା ଲାଗୁଚି।
ଆମ ପୁଅ ପା ସେଦିନ ଯାଇଥିଲା ଯେ ସେଇ ରୋଡ ଯାଇଥିଲା ଯେ ଡ୍ରେସ ଆଣିବାକୁ ସେମିତି କହିଲା ବୋଉ ପ୍ରବଳ ଭିଡ଼
କିଏ ମୁଁ ରହୁଚି ମୋ ପୁଅ ଆସିଲାଣି ମାଛ ଧରି ଯାଇଥିଲା ଆ ମୁ କେତ୍ ତଳେ କରିବି କଥା ହବା ଆଁ।
ହଉ ରଖ୍ ଲୋ ଝିଅ।